ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହୁଁ।
କଣ କରିଛନ୍ତି? କଣ କରଛନ୍ତି?
ଦୋକାନ ରେ ଅଛି ଆଉ। ଆପଣ?
ଖରାବେଳେ ଖରାବେଳେ ଦୋକାନ କ ଆସାରିଲେ।
ହଁ କଲଜ ଆପଣ କଣ କରୁଛନ୍ତି?
ମୁଁହି ଟିକେ ଶୋଇଥିଲି ଏବେ ଉଠଥିଲି ଆଉ।
ଓ ହୋ।
ଆଉ ଖରା ବେଳେ କଣ ଖାଇଥିଲେ?
ଖଳାବେଳେ ଖାଇଥିଲି ଭାତ, ଡାଲି, ମାଛ ଫ୍ରାଏ। ହଉ ସାଙ୍ଗ ବଡ କୁଆବେଚାର
ହୁଁ। ଆପଣଙ୍କୁ ପୁ କୁହ ଭଲ ଲଗେ?
ହୁଁ ବହୁତ ଟେଷ୍ଟି ଲାଗେ। ତମ
ହଁ ମରେ ଅ ହଁ ମତେ ଭଲ ଲାଗେ ଯେ, ହଁ ଭଲ ଲାଗେ। ଘରେ ରୋଷେଇ କିଏ କରି ଥିଲେ ଶୁଖୁଆ ଟ କିଏ କରିଥିଲେ ମାଛ କିଏ କରିଥିଲେ?
ପଚାରିବାକୁ ଟାଇମ୍ ହେଇନି। ପଢନ ନି ସିଧ ମୁ ବହୁ କରଥିଲ। ଆଉ କଣ କରିଥିଲେ? ହୁଁ।
ମାଛ ଫ୍ରାଏଟା ବୋଧେ ବୋଉ କରଛି।
କହିପାରିବା ନି। ମାଛ। ଫ୍ରାଏ ହେଇଦିନ କହିଲା ମାଛ ସୋରି ମସଲା ଦିଆ କିରା ତମର ଜାଣିପାରିଲିନି କିଏ କରି
ଓହୋ ମତେ ଟିକେ ମାଛ ଫ୍ରାଏ ର ରେସିପି କହିବେ ନା।
ମୁଁ ଜାଣିନି।
ତମେ ମାଛ ଫ୍ରାଏ ଖାଇଚ ତ କେମିତି ବନା ଯାଏ ଜାଣିନ ମ ସେ ଟିକେ କହିଥିଲେ ମୁଁ ବନେଇଥାଆନ୍ତି।
ନା ମୁଁ ଚିକେନ ମଟନ୍ ଜଣିଛି କିନ୍ତୁ
ହୁଁ। ହଁ। ଆପଣଙ୍କ ଦୋକାନରେ ବେପାର ଠିକଠାକ ଚାଲଛି। ମୁଁ ଖାଇଥିଲି ଭାତ ଡାଲି ଭାତ ଡାଲି ଆଉ ବୋଇତାଳୁ ମଞ୍ଜି ବରା ତରକାରୀ ଆଉ ହେଲା ମଞ୍ଜା ରାଇତା ଆଉ ହେଲା କଣ ଆମ୍ବ।
ହୁଁ ହୁଁ।
ହଉ ଦ କଣ ଠିକ୍ ଠାକ୍ ଚାଲିଛି ନା।
ଆଜ୍ଞା।
ଦୋକାନ ତୁମର ଠିକ୍ ଠାକ୍ ଚାଲିଛି ନା।
ହୁଁ।
ହୁଁ ହୁଁ ଭଲ ଚାଲିଛି ତାହେଲେ ବିଜନେସେ
ଆଜ୍ଞା।
ହ ହୁଁ ଆଉ ତମର ଆସିବା ଆଡେ ବିଲ ଫିଲ ଚାଷ ହୁଏ ନା।
ହୁଁ।
ତମେ ବିଲ ଚାଷ କର।
ହଁ ବର ହ
ଓ ହୋ। ଆଉ ଆପଣଙ୍କ ଦେହ ଭଲ ଅଛି।
ହଁ ଭଲ ଅଛି।
ହୁଁ ଗାଁ ପୁରା ଠିକ୍ ଠାକ୍।
ହୁଁ ତମର।
ମୋ ଦେହ ଭଲ ନାହିଁ।
କଣ ହେଇଛିକି?
ମୋ ଦେହ ଟିକେ ଅସୁସ୍ଥ ଅଛି ଆଉ।
ହୁଁ ହୁଁ।
ହଁ ତମ ଆଡେ ଗରମ କେମିତି ହଉଛି।
ଗରମ ପ୍ରବଳ।
ହୁଁ ଦୋକାନରେ କୁଲର ଫୁଲର ଅଛି ନା।
ହଁ କୁଲର ଅଛି। ତମ ଆଡେ ଗରମ କେମିତି।
ଆମ ଆଡେ ବି ଜୋରେ ଗରମ୍। ଟୋଟାଲ ବର୍ଷା ଏପଟେ ହଉନି ଖାଲି ଉଠେଇକି ଆସ ଅଛି ନା ଖାଲି ଉଠଉଛି ଜୋରେ ହେଲେ ହେ଼ଲା ବେଳକୁ ଟାଙ୍ଗି ହଉନି। ହଁ ଏସି ଲାଗିଛି କଣ କଣ କହିଲେ?
ଗରମ ହବନି।
ଗରମ କୁ ସବୁବେଳେ ଏସିି ଲଗେଇ ବସିଛି କି କେତେ ଖରାବେଳେ ଟାଇମ ଟା ଆଉ ରାତି ଟାଇମ୍ ଟା।
ସଦାବେଳେ ଏସି ଲଗେଇ ବସୁ ନାହାଁନ୍ତି।
ସଦାବେଳେ ଏସି ଆଉ ଚଲେଇଲେ ହବନି। ସବୁବେଳେ ବା ଏସି ଲଗେଇବା ଟା ଭଲ ନୁହଁ।
ଓହୋ।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି।
ମାଆଙ୍କ ଦେହ ଭଲ ଅଛି?
ଆଜ୍ଞା?
ମାଆଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ହଁ ଆଉ ତମ ଘରେ ସବୁ ତମ ବାଡିରେ ଗଛ ବୁଛ ଲଗେଇଛ ନା?
ହୁଁ ସବୁ ଗଛ ଅଛି। ନଡିଆ ଗଛ, ପଣସ ଗଛ, ପିଜୁଳି ଗଛ ହଁ ଆମ୍ୱ ଗଛ ଲେମ୍ବୁ ଗଛ
ଫୁଲ ଗଛ କଣ ସବୁ ଲଗେଇଛ?
ଫୁଲ ଗଛ ମନ୍ଦାର ଗଛ, ଟଗର ଗଛ, ଗୋଲାପ ଗଛ, ଧଳା ମନ୍ଦାର, ନାଲି ମନ୍ଦାର, ମାଟିଆ ମନ୍ଦାର ସବୁ ମନ୍ଦାର ଗଛ ଅଛି।
ତମର ତ ବଢିଆ ଆଉ ଟୋଟାଲି ଫୁଲ ପାଇଁ ଆଉ କୁଆଡେ ଯିବାକୁ ପଡୁ ନଥିବ ନିଜ ବାଡିରୁ ଆଣିକି ପୂଜା କରୁଥିବ ଆଉ।
ହୁଁ।
ହୁଁ।
ଜାଣିଛ ମାନେ ମତେ ସ୍କୁଲ ଲାଇଫ୍ ବେଶୀ ଭଲ ଲାଗିନଥିଲା ତାମାନେ ଭଲ ଲାଗିଥିଲା ଏତେ ବି ନୁହଁ। ଆଉ ମୁଁ ପ୍ଲସ୍ ଟୁ ଯୋଉଠି ପଢୁଥିଲି ସେଇଠି ବଢିଆ ମଜା ମସ୍ତି ଆଉ ସାଙ୍ଗମାନଙ୍କ ସହିତ ବଢିଆ ବଣ୍ଡିଙ୍ଗ ହେଲା ଆମେ ଯିବା ଆସିବା କରୁଥିଲୁ ହଷ୍ଟେଲ ରେ ମୁଁ ରୁହେନି। ସେଠି ଆମେ ଥରେ କଣ କରୁଛୁ ନା ମାନେ ସେଠି ହଷ୍ଟେଲର ୱେଡେର୍ନ ଅଛନ୍ତି ସେମାନେ ସବୁ ଜଗନ୍ତି ମାନେ ଆମ ରିସେସ ଟାଇମ୍ ରେ ଡେ କମ ପିଲାଙ୍କୁ ଖାଇବା ପାଇଁ ପଦାକୁ ଛଡାଯାଏ। ଆମକୁ ହଷ୍ଟେଲ ପିଲା ପଇସା ଦେଇଥିଲେ ଆମେ ତାଙ୍କ ପାଇଁ ବିରିୟାନୀ ନେଇକି ଯାଇଥିଲୁ ଆମେ ପ ପଛ ବେଞ୍ଚରେ ଆମେ ପଛ ବଞ୍ଚରେ ବସୁ ଆମେ ସବୁ ଲୁଚିକି ବିରିୟାନୀ ଖାଇ ଦେଇଥିଲୁ କେହିବି ଜାଣି ପାର ନଥିଲେ। କଣ ଖାଇ ସରିଲା ପରେ ସବୁ ଫୋପାଡି ଫୋପାଡି ଦେଲେ ସେପଟେ ଆମର ଗୋଟେ ସାଇଡ୍ ରେ ଗୋଟେ ଝରକା ଅଛି ଆମେ ସବୁ ଯାହା ନଖାଇପାଡୁ ଆମେ ସେପଟେ ଫୋପାଡି ଦଉ ସବୁ। ଆଉ ଗୋଟେ ପିଲାବେଳେ ଗୋଟେ ବିଲେଇ ଭଳିଆ ବୋବେଇ ଦେଇଥିଲା ସେତେବେଳେ ସେ ଯୋଉ କେୟାର ଟେକର ଯିଏ ଜଗିଥିଲା ଆମ କ୍ଲାସ୍ ରେ ସାର୍ ମ୍ୟାମ କେହି ନଥିଲେ ସେ କେୟାର ଟେକର ଯିଏ ଜଗିଥିଲା ଗୋଟେ ବିଲେଇ ଭଳିଆ ମିଆଉଁ କିନା ବୋବେଇ ଦେଇକି ସେ ତାର ଚୁପ୍ କିନା ବସିଯାଇଛି ସିଏ ତାଙ୍କର ଆସିକି ସେ କେୟାର ଟେକର କିଏ ବୋବେଇଲା କିଏ ବୋବେଇଲା ଆଉ କେହି ପିଲା ମାନୁନାହାଁନ୍ତି କିଏ ବୋବେଇଲା। ହଁ ସେ ପୁରା ଆସିକ ଜୋରେ ପାଟି କରିଥିଲା ଜୋରେ ଏମିତି ଆଉ ପ୍ଲସଟୁରେ ସାଙ୍ଗମାନଙ୍କ ବଢିଆ ବଣ୍ଡି ଥିଲା ସମସ୍ତେ ପୁରା ମିସୀଙ୍ଗି ସବୁ ଭଲ ଆମେ ଖାଇବା ନେଇକି ଯାଉ ସେ ସେମାନେ ହଷ୍ଟେଲରେ ଖାଆନ୍ତି ନା ଆମେ ଖାଇବା ନେଇକି ଯାଇ ଆମେ ଯୋଉଟା ନଖାଇ ପାରିବୁ ସେ ଆସିକି ଆମ ଟିପିନିରେ ଆମେ ରଖିଥିବୁ ଆମ ଟିପିନିରୁ ଖାଇଦେବେ।
କିଏ
ମୋ ସିୟା ଯୋଉ ମାନେ ହଷ୍ଟଲ ସାଙ୍ଗମାନେ ମୁଁ ବେଶୀ ମାନେ ମୋର ବେଶୀ ଖାଇବା ନଷ୍ଟ ହୁଏ ମୁଁ ଅଳ୍ପ ଖାଇଦିଏ ଆଉ ଖାଇବା ଖାଇପାରେନି ମୋ ଟିପିନିରୁ ଆସିକି ଖାଇ ଦିଅନ୍ତି।
ଖାଇବା କଣ ନେଇକି ଯାଅ?
ମୁଁ କେତେବେଳେ ରୁଟି ଆଉ ଆଳୁ କଷା ଆଉ କେତେବେଳେ ଉପମା କେତେବେଳେ ମ୍ୟାଗି ଆଉ ବେଳେ ବେଳେ ସକାଳୁ ମା ବି ଭେଜବିରିୟାନୀ ବନେଇ ଦିଅନ୍ତି ନେଇକି ଯାଏ ଆଉ କେତେବେଳେ ପୁରା ମୁଁ ସକାଳୁ ଯାଏନା ସାତଟାରୁ ଛଅଟାରୁ ଉଠିକି ମା ବନାନ୍ତି।
ଘରେ ପଢୁଚନ୍ତି ନା ରା
ଧ ମଳ ମାସ। ସକାଳୁ ହିଁ ମାନନ୍ତି ଉଠିକି ଆଗେ ଉଠନ୍ତି। ଆଉ ଦିନେ ଦିନେ ଖରାବେଳେ ପଖାଳ ନେଇକିନା ଯୋଉ ସକାଳୁ ଭାତ ଏମିତି ନେଇ ଯାଇଥିବି ମାନେ ପଖାଳକୁ ଚିପୁଡିକି ତା ଦେହରେ ପାଣି ପୁରେଇକି ଆଉ ଖାଲି ଆଳୁ ଭଜା ଆଉ ଲୁଣ ଆଉ ଗୋଟେ ସାଇଡ୍ ଦେଇ ଦେଇଥିବେ ଆଉ ପିଆଜ ସେଠି ଯାଇକି ପାଣି ପୁରେଇକି ଖାଲି ଭାତରେ ପଖାଳ ଖାଏ ଖରା ଦିନ ଆଉ ସବୁ ଯାହା ଦିଅନ୍ତି ଖରା ଦିନ
ହଁ।
ଆଉ ମସୁରୁମ୍ ବି ନେଇଯାଏ ଆଉ ପନିରବି ନେଇକି ଯାଏ।
ହୁଁ।
ସେତେବେଳେ ମୁଁ ପୁରା ଯିବ ସା ଛଅଟାରେ ଯାଏ ଆସିବି ସନ୍ଧ୍ୟା ଛଅଟାରେ।
ହୁଁ ହୁଁ।
ସନ୍ଧ୍ୟା ଛଅଟା ପୁରା ଆସିଲା ବେଳକୁ ମୋର ଆଉ କିଛି ପେସେନ୍ସ ନଥାଏ। ହଁ ପ୍ରାଇଭେଟ୍ କଲେଜ ମୁଁ ଆଉ କୋଉଠି ଟିଉସନ ଫିଉସନ ହୁଏନି ସେଠିତ ଏକାଥରେ ପଳାଏ ପାଞ୍ଚଟାରୁ ଛଟା ପର୍ଯ୍ୟନ୍ତ ସକାଳ ସାତଟାର ସନ୍ଧ୍ୟା ଛଅଟା ଆଉ କୋଉଠି ଟିଉସନ ଫିଉସନ ହୁଏନି। ପ୍ଲସଥ୍ରି ପଡିଲା ବେଳେ ସେଠିବି ସେମିତି ଖାଲି ସେମିତି ବସ୍ ରେ ଯିବୁ ବସ୍ ରେ ଆସିବୁ ଭାରି ବସ୍ ଟେନସନ୍ ସେତେ ସେଢି ଏଠୁ ତିନି ଜଣ ଯିବୁ ବାସ୍ ସେତିକି ସେଠି ଆଉ କାହା ସହିତ ମିଶୋ ମିଶେନି ମାନେ ମିଶେନି କଣ ପିଲା ପଦା ପିଲାଙ୍କ ସହିତ ଯେତେ କମ୍ ମିଶିବ ସବୁ ଭଲ ଏତେବି ଭଲ କେହି ସାଙ୍ଗ ନଥିଲେ କଣ ଆମର ଗୋଟେ ମାଇଣ୍ଡିରେ ଥାଏ କେମତି ବସରେ ଯିବୁ କେମତି ଆସିବୁ। ଲ ହୁଁ ତମେ କଣ ତମ ସ୍କୁଲ ଲାଇଫି ବେଶୀ ଭଲ ଲାଗେନା କଲେଜ ଲାଇଫି ଭଲ ଲାଗେ।
ମୁଁ ସ୍କୁଲ ଲାଇଫ ବଲେ
ଓହୋ ସ୍କୁଲରେ ତମେ କଣ ସବୁ ଦୁଷ୍ଟାମି କର ନା ଭଲ ପାଠ ପଢ?
ସେ ଏମିତିଆ ଭଲ ତ ପାଠ ପଢୁନଥିଲୁ ଯେତିକି ପଢୁଥିଲେ ବି ତଥାପି ବହୁତ।
ହୁଁ, କ ଚଗଲାମି ଜୋରେ କର?
ନା ମୁଁ ତ ଚଗଲାମି ବର ସାଙ୍ଗ ଅଲକା ପିଲା ନା ଦେ ଚକଲା ବ-
ହୁଁ। ଏ ଚଗଲାମି ମନେ ମନେ ଭଲ ପିଲା ହବ।
ସେୟା ଆଉ।
ହଁ ଆମେ ଏବେ ବି ଦୋକାନ ସମ୍ଭାଳୁଛୁ ଯେତେ ଭଲ ପିଲା ହବ ବେଶୀ ମାନେ ଇଏ ହବନି ଏତିକି ରହିବା କଥା ଲିମିଟ୍। ଆଉ। ଘରେ ସମସ୍ତେ କେମିତି ଭଲ ଅଛନ୍ତି ସମସ୍ତେ?
ହୁଁ ଭଲ।
ହୁଁ ହୁଁ। ଆଉ ସନ୍ଧ୍ୟା ବେଳେ କୁଆଡେ ବୁଲିବା ପାଇଁ ଯିବେ ନା
ନା ଆଜି ରବିବାର ଅଛି ରବିବାର ଅଛି କିଛିହବ ଯିବାର ନାହିଁ କୁଆଡେ। ଏମତି କାମ ଅଛି ଦୋକାନରେ ବି।
ଓ ହୋ ରାତିରେ କଣ ଚିକେନ ନା ମଟନ ନା ନା
ଠିକ ହେଇନି। କଣ ହବ ସନ୍ଧ୍ୟା ହେଲେ ଫୋନ କରିଲେ ବହୁତ ଯାତ୍ରା।
ହ ହଁ ଦେଶୀ ଚିକେନ କରିଦେବେ ଆଜି।
ନା ଦେଶୀ ଚିକେନ ଦେଶୀ ଚିକେନ ଖାଇବା ଅପେକ୍ଷା ଲେୟାର କୁକୁଡା ଜାଣିଛନ୍ତି?
ହଁ ଲେୟାର ଚିକେନ୍
ହୁଁ ସେ।
ସେଇଟା କଣ ଅଧିକ ବେଶୀ ଟେଷ୍ଟି? ଓ ହୋ। ତମକୁ ବେଶୀ ଚିକେନ ଭଲ ଲାଗେ ନା ମଟନ ଭଲ ଲାଗେ?
ମତେ ବେଶୀ ମଟନ ଭଲ ଲାଗେ।
ମଟନ ଭଲ ଲାଗେ ତମକୁ ବେଶୀ ଭେଜ ଲଭର ନା ତମେ ନନଭେଜ ଲଭର୍ ନା ବେଶି ଭେଜ ଖଇବାକୁ ଭଲ ଲାଗେ ନନଭେଜ ଖାଇବାକୁ ଭଲ ଲାଗେ?
ନନଭେଜ।
ଓ ହୋ ତମେ ବେଶୀ ଟିକେ ଆଇଁଷିଆ ଅଛ ନୁହଁ। ମତେ ବି ମାନେ ନନବେଜ୍ ଦେଖିବାକୁ ଭଲ ଲାଗେ ମାନେ ଖାଇବି ମାନେ ଇଚ୍ଛା ହଉଥିବ ମାନେ ସବୁ ଯେମିତି ଖାଇଥବି କିନ୍ତୁ ସେମିତି ଖାଇପାରିବନି ଖାଲି ଲୋଭ ଶକ୍ତି ଟା ଅଧିକ। କିନ୍ତୁ ଖାଇଲା ବେଳେ ଟିକେ ଟିକେ କୁମ୍ପ ମାରିବି। ହୁଁ ନାଁ ସେମିତି ନୁହଁ। ଖାଇଲା ବେଳେ ପୁରା କମ ଖାଇବି କିନ୍ତୁ ଏ ଇଚ୍ଛା ଶକ୍ତି ଟା ଅଧିକ ଖାଇବି ଏଟା ଖାଇବି ସେଟା ଖାଇବି।
ହୁଁ ହୁଁ।
ହୁଁ। ଆଉ। ତମକୁ ପନିର ଖାଇବାକୁ ଭଲ ଲାଗେ।
ମୁଁ ପନିର ଅଳ୍ପ ଖାଏ।
ହଁ ହଁ ଆଉ କଣ। ମସରୁମ ବେଶୀ ଭଲ ଲାଗେନା। ହଁ।
ମଶରୁମ ଚି଼ଲି ଭଲ ଲାଗେ।
ଉଁ ହୁଁ।
ତମକୁ କଣ ଭଲ ଲାଗେ ଚି଼ଲି ଆଇଟମ୍?
ମ ମତେ ଚି଼ଲ୍ଲୀ ମସରୁମ ଭଲ ଲାଗେ ଆଉ। ଚିଲି ପନିର ବି ସେମତି। ଉଁ ହଁ ଚି଼ଲି ଚିକେନ ବି ଚିକେନ ଭଲ ଲାଗେ ମଟନ ବି ଭଲ ଲାଗେ ଆଉ ଚିକେନ ଉପରେ ଚିଲି ଚିକେନ ଭଲ ଲାଗେ। ଆଉ ଚିକେନ ରୋଲ ଭଲ ଲାଗେ ଏମିତି ସବୁ।
ପକୋଡ଼ା।
ହୁଁ ପକୋଡ଼ା ବି ଭଲ ଲାଗେ ଆଉ ଚିକେନ କଷା ବି ଭଲ ଲାଗେ।
ହୁଁ।
ହୋ ଆଉ କଣ କରୁଛନ୍ତି କରନ୍ତୁ ମୁଁ ରଖୁଛି ଆଉ।
ଆଜ୍ଞା।
ଖ।